ହାଲୋ।
ହୁଁ ହାଲୋ।
ହଁ କହ।
କଣ କରଚୁ କିରେ?
ଏଇ ଆସିଥିଲି ପାରାଦୀପି ମିଟିଙ୍ଗ୍ ଥିଲା ତ। ରିଜନାଲ୍ ଅଫିସ୍ ରେ ଷ୍ଟେଟ ବ୍ୟାଙ୍କ୍ ର।
ଓହୋ।
ହଁ ବା।
ଆସିଲୁନି ନା ବୁଲୁଚୁ ସିଆଡେ ବା?
ନାଇଁ ଏବେ ଆସିଚି ପାରାଦୀପି ଆଜି ଏତେ ଜୋରେ ବର୍ଷା। ମାନେ କହନି କହନି ବହୁତ୍ ଜୋରେ ବର୍ଷା ଆଜି।
ଆଁଉ ଗଲନି ଟିକେ ଯୋଉ ସମୁଦ୍ର ଆଡେ ବୁଲି ଆସିଥାନ୍ତ?
ଏରେ ଯେ ବର୍ଷା ଏମିତି ହେଇଛି ତ ସମୁଦ୍ର ହେଇଗଲା ଆଉ ସମୁଦ୍ର କଣ ବୁଲିବାକୁ ଯିବୁ।
ହୁଁ।
ବହୁତ୍ ଜୋରେ ବର୍ଷା ଆଜି।
ହୁଁ ବର୍ଷା ତ ଜୋରେ।
ହଁ।
ଆଉ ସେଇଠି ଯୋଉ ପାରାଦୀପ ରୁ କିଛି ମାଛ ଫାଛ ଆଣିଲନି ଭଲ ମାଛ ମିଳେ ସେଠି।
ଜୋରରେ ଆମେ ଗଲା ବେଳକୁ ସକାଳେ ଗଲୁ ବୁଝିଲୁ। ବର୍ଷା ବହୁତ୍ ଜୋରେ ସକାଳେ ଏଠୁ ଦଶଟାରେ ବାହାରିକି ଗଲୁ।
ହୁଁ।
ପହଞ୍ଚିଲୁ ପ୍ରାୟେ ସାଢେ ବାରଟା କି ଗୋଟେ ପାଖାପାଖି।
ଉଁ ହୁଁ।
ସେଉଠୁ ବ୍ୟାଙ୍କ୍ ର ମିଟିଙ୍ଗ୍ ଷ୍ଟାର୍ଟ ହେଲା ତାପରେ ସେଉଠୁ। ମିଟିଙ୍ଗି ସରିଲା କେତେଟା। ସାଢେ ଦିଟା ତିନଟା ପାଖାପାଖି ମିଟିଙ୍ଗ୍ ସରିଲା।
ହୁଁ।
ଆଉ ସୁଟୁ। ରିଜନାଲ୍ ଅଫିସ୍ ରେ ସେଉଠୁ ହେଇଥିଲା କଣ କହିଲୁ ବିରିୟାନୀ ହେଇଥିଲା। ଭେଜ୍ ବିରିୟାନୀ ନନ୍ ଭେଜ୍ ବିରିୟାନୀ।
ହୁଁ
ସେଠୁ ବିରିୟାନୀ ଖାଇଲୁ। ଖାଇକି ସେଠୁ ଆସିଲୁ ଗାଡିରେ। ଆଉ ଏବେ ଅଧା ବାଟରେ ହେଇଛୁ, ବର୍ଷା ବହୁତ ଜୋରରେ ପକଉଛି ଆଉ।
ଉୁଁ ହୁଁ ଏପଟେ ବି ତ ସେମତି ହଉଛି।
ହଁ ବାରେ ବର୍ଷା କଣ କହିଲୁ ଲଘୁଚାପ ବର୍ଷା।
ହୁଁ।
ବହୁତ ଜୋରରେ ବର୍ଷା
ମେନ ରେ ଯଦି ବର୍ଷା ନ ହେଇଥାନ୍ତା ସେଇଠି ଭଲ ମାଛ ସବୁ ମିଳେ। ନେଇକି ଆଇଥାନ୍ତ ମାଛ କଙ୍କଡା ଚିଙ୍ଗୁଡି।
ହଁ ହଁ ଏରେ ଏପଟେ ଶୁଖୁଆ ବି ମିଳେ କୂଜଙ୍ଗରେ। ଜାଣିଛୁ?
ହୁଁ ଏଇଠୁ ସବୁ
ସୁଖୁଆକୁ ହୁଁ
ଏପଟ ତ ଆମର ନହିଲା ନଈ ସେପଟ ମହାନଦୀ ରହିଲା। ସେଠି ରହିଲା ପାରଦୀପୀ ଇଏ। ସବୁ ସେଠି ଖାଲି ମାଛ ଶୁଖୁଆ ସେଠି ଖାଲି ଗନ୍ଧ ହୁଏ ଜୋରରେ।
ହଁ ବା ଆଜି ଯଦି ବର୍ଷା ଏତେ ଜୋରରେ ମାନେ ନ ହେଇଥାନ୍ତା, ତାହେଲେ କିଛି କିଣା କିିଣି ହେଇପାରିଥାନ୍ତା। କୁଆ ମାଛ କଙ୍କଡ଼ା କିଛି ବି କିଣା କିିଣି ହେଇପାରିଥାନ୍ତା। ଆଉ ବର୍ଷା ତ ଏତେ ଜୋରରେ ମାନେ ବାହାରକୁ ବାହାରିବା କଷ୍ଟ ଗାଡିରୁୁ ଆଉ।
ହୁଁ ହୁଁ ଆଉ ଗୋଟେ କୋଉ ଦିନ ଗଲେ ଭଲ ହବ। ସେ ସିଆଳି ସରି ସିଆଳି କହିଲି ମୁଁ ଆମର ଯୋଉ ପାରାଦୀପ ବିଚ
ହଁ ହଁ ହଁ।
ଏଇ ଯୋଉ ନେହୁର ବଙ୍ଗଳା ଅଛି ପଥର ପଥର ବନ୍ଧ।
ପଥର ବନ୍ଧ ବି ମୁଁ ପଥର ବନ୍ଧ ଦେଖିଛି। ଆଉ ତମର ସିଆଡେ ବର୍ଷା ହଉଛି କି? ହଁ କହ।
ଆ ସେଇଟା ପୁରା ମୁଁହାଣ ଟା
ହଁ ଆରେ ମୁଁ କହିଲି ତମର ସାଡେ ବର୍ଷା ହଉଛି କି?
ହଁ ଆମର ବର୍ଷା ହଉଛି ବା।
ବହୁତ ଜୋରେ ବର୍ଷା ହଉଛି, ନା ଏମିତି ହାଲକା ବର୍ଷା ଏମତି ହଉଛି।
ନାଇଁ ନାଇଁ ଆଉ ଟିକେ ପୂର୍ବରୁ ଜୋରରେ କାଚୁଥିଲା ଯେ କଥା କିଛି ଶୁଭିବନି। ତେ ଜୋର ସାଉଣ୍ଡ ହଉଥିଲା ବର୍ଷାର।
ଓ ହୋ ହୋ ଆମତି କଥା କି?
ହୁଁ ହୁଁ, ଏବେ କଣ କହିଲୁ ଛାଡି ଗଲାଣି।
ହଁ ଆମର ବା ଆଡେ ବହୁତ ଜୋରରେ ବର୍ଷା ହଉଛି, ଆମେ ଗାଡିରେ ଆସୁଛୁ ବହୁତ ଜୋରରେ ବର୍ଷା ହଉଛି।
ଓ ହୋ।
ହଁ ବା।
ତା ରୋଡ ତ ଦେଖିବାକୁ ପୁରା ମାନେ ଚଲେଇ ହଉନଥିବ ଗାଡି?
ନା ବା ରୋଡ ତ ସେଠି ଯୋଉ ବହୁତ କଳକାରଖାନା ଅଛି ନା ସେ ଯୋଉ କଳକାରଖାନାର ଯୋଉ ଧୂଆଁ ଟା କଳା ଧୂଆଁ ଗୋଟେ, ସେ ଟୋଟାଲ ରାସ୍ତା ବି କଳା ହେଇଯାଇଛି। ଆଉ ତାପରେ ବର୍ଷା ଟା ଯୋଉ ହେଇଯାଇଛି, ସେ ଆହୁରି ରାସ୍ତା ଟା କ୍ଲିଅର ଦେଖାଯାଉନି।
ହୁଁ ହଁ ଯୋଉ ଆମର ଅଏଲ ରିଫାଇନାରୀ ଗୋଟେ
ଅଏଲ ରିଫାଇନର୍ ଅଛି। ହଁ। ଏମିତି କଥା ଆଉ, ଏବେ କଣ କରୁଛୁ ତୁ?
ମୁଁ ଏଇଠି ଥିଲି ଆଉ କଣ କରିବି ଆଉ। ଏଠି ବର୍ଷା ହେଇଛି।। କୁଆଡେ ତ ଯିବାର ନାହିଁ। ଘରେ ଅଛି ଆଉ।।
ଆରେ ଆଜି ତ ବର୍ଷା ପାଗ ଦେଇଛି ଆଉ ପକୁଡି ହେରିକା କିଛି ହବନି କି? ପକୁଡି, ବରା। ତରେ ଭଲ ଲାଗେନି କି।
ହଁ ବର୍ଷ ପାଖରେ ପକୁଡି ଟିକେ ହବା, ଆଜି ଆମର ତାପରେ ଇଏ ଚାଉମିିନ ଟିକେ ହବ।
ଆରେ ପା ବଢିଆ ଆଉ କଣ।
ହଁ।
ଚାଓମିିନ ହବନା ଆଉ। ଦେଖିବା ସେଠି କୋବି କଟା ହବ ଟିକେ ଅଳ୍ପ ଦିଟା ଅଟା ମୋମୋ କରିଦେଲେ ହବ।
ହୁଁ।
ଆଉ ଭଲ ଆଉ ଆଉ ମୋ ପାଇଁ ମୋମ ବନେଇକି ଟିକେ ପଠେଇଲେ ହୁଅନ୍ତାନି।
ହଁ ପଠେଇବା ଆଉ।
ହଁ।
ହୁଁ ଚାଉମିିନ କଣ ଆମର ର ନନ ଭେଜ ର ଭେଜ ର ହବ।
ହଁ, ଏ ଶୁକ୍ରବାର ତମେ ନନଭେଜ ଚାଓମିନ ଖାଅ ନା କି?
ହଁ ଖାଉଚେ କରିବାକୁ ଏ ଖରା ଭଳିଆ ଆଇଁଷଖିଆ ହେଇଥିଲା ନା।
କଣ ଖାଇଥିଲ?
ଖରା ବେଳେ ଏଇ ମାଛ ଆସିଥିଲା।
ମାଛ।
ହୁଁ।
କି ମାଛ?
ଏ ଆସି ଥିଲାା ଆମର ଯୋଉ ମାଗୁର ମାଛ।
ଆରେ ମାଗୁର ମାଛ ତ ବହୁତ ବଢିଆ ମାଛ ନା। ପୋଖରୀ ରେ ଧରା ହେଇଥିଲା କି ନା ଏମିତି ବିକ୍ରି ଆସିଥିଲେ।
ସେ ବିକ୍ରି ଆସିଥିଲା ନା ସେ ଜିଅନ୍ତା ମାଛ ପୁରା ଆଣିକି ଆସିଥିଲା।
ଆଗୁର ମାଛୋ କଉ ମାଛ ଟିରୁ ଟେ ଷ୍ଟି ମାଛ ଜାଣିଛ ନା ନାଇଁ।
ହଁ, ସେ ମାଛ ଟା ଆଣିକି ଆମେ ଦି ତିନି ଦିନ ହେଲା ହିଁ ତାକୁ ପାଣିରେ ରଖିଥିଲୁ ଗୋଟେ ବାଲ୍ଟି ଭିତରେ।
ଓ ହୋ ପାଣି ରେ ଚିଆଁଇ ଥିଲ।
ହୁଁ ତାଙ୍କର ସବୁବେଳେ ପାଣି ଚେଞ୍ଜ ହଏ ସେ ତା ରହେ। ତାପରେ ଆଜି ତାକୁ ଖିଆ ହେଲା ଆଉ।
କେତେ ଚିଲେ ମାଛ ରଖିଥିଲ ମାଗୁର ମାଛ।
ଏ ଦେଢ କେଜି ହବ ଏଇଗଣ।
ଓହୋ, ହୋ। ମଗୁରମାଛ ଖାଲି ତରକାରି ହବ ନାହେଲେ ଭାଜା ଚି ମାଗୁରମାଛ ତ ଘାଣ୍ଟ ହେ ଇ ପରିବନିନା।
ନାଇଁ ସିଏ ସୋରିସ ମସଲା ଦିଆ ହେଇକି ଆମ୍ବୁଲା ପଡିକି ହେଇଥିଲା।
ଓହୋ ଏମତି କଥା।।
ହୁଁ।
ଆଉ କଣ? ଆମର ତ ଏଇ କିଛି ଦିନ ତଳେ ହଁ ଵା। ଆମର ଏଇ କିଛି ଦିନ ହଁ କହ।
ମୁଁ କହିଲି ଏଇ ଯୋଉ ବର୍ଷା ପାଗ।
ହଁ।
ତାକୁ ଆଦଉ ଖାଲି ପାଟି ମାନେ କଣ କହିଲୁ ଏଇ ଯୋଉ ଛଣା ଛଣି ଖୋଜୁଛି କେମିତି କିଣି ଟିକେ ପକୁଡ଼ି, ବରା, ଆଳୁଚପ ଟିକେ ହଅନ୍ତା।
ଆରେ ଶୁଣୁ ମୁଁ କହିଲି ଏଇ କିଛି ଦିନ ତଳେ ଆମର କଣ କହିଲୁ ପୋଖରୀ ମାଛ ଧରା ହେଇଥିଲେ ଏ ବର୍ଷା ହେବା ପୂର୍ବରୁ ଯଷ୍ଟ।
ହୁଁ।
କହୁ, ମାକୁର, ରତା ତାପରେ ସେଉଠୁ ଆମର ଶେଉଳ ମାଛ ବହୁତ ମାଛ ମିନିମମ୍ ମାନେ ସତୁରି କେଜି ମାଛ ବାହାରିଚି। ତଳ ପୋଖରୀ ଠୁ ବହୁତ ବଡ ପୋଖରୀ ଆମର ସତୁୁରି କେଜି ମାଛ ବାହାରିଥିଲା ଆମ ପୋଖର
ହଁ।
ଆମର ଅ ଅ ଚାରି କେଜି ମାଛ ରଖିଦେଲୁ କଉ ମାଛ। ତୋଳ ମାଛ ଆଉ ସବୁ ମାଛ ବିକ୍ରି କରିଦେଲୁ।
ହୁଁ।
ଆଉ ଏମତି କଥା ସେ ମାଛ ବି ଜିଆଁ ଥିବ ହଁ।
ଏତେ ରଖିଚି କଣ କରିବ।
ହଁ ପା ହଁ।
ଉଁ
ଆମର ଜିଆଁ ହେଇକି ସେ ମାଛ ତରକାରୀ ମାଛ ଭଜା ଖିଆ ହବ ଆଉ ପଖାଳ ଟା ଭଲ ଲାଗେନି କଉ ମାଛ କି ଶେଉଳ ମାଛ ଭଜା
ହୁଁ ଆଉ ଗୋଟେ ଯୋଉ କ କରନାଣ୍ଡି ମାଛ ଥାଏ?
ହଁ କରାଣ୍ଡି ମାଛ ହଁ।
ହୁଁ ସେଇଟା ବି ବୁଢ଼ିଆ ଲାଗେ ଭଜା ଟା।
ହଁ କୁହନ୍ତି ଚୁନା ମାଛ କୁହନ୍ତି ନା?
ହୁଁ ଯୋଉ କଇଁଚ ଖାଆନ୍ତ କଇଁଚ ଦେଖିଚୁ?
କଇଁଛ ଅ ଅ ନାଇଁ ଆମର ଖାଆନ୍ତିନି କାହିଁ ନା ଆମର କଇଁଛ ଗୋତ୍ର ନା।
ଓ ହୋ ହୋ ହୋ।
ଆମର ଖିଆ ଯାଏନି କଇଁଛ ଆମର କଇଁଛ ଆମର ଗୋତ୍ର। କଶ୍ୟବ ଆମର ଗୋତ୍ର ନା।
ଆଚ୍ଛା ଆଚ୍ଛା।
ହୁଁ।
ଉଁ ହୁଁ ନାଇଁ ସେଇଟା ଦେଖିଥିବୁ କେମତି ମାନେ ଗୋଟେ ଥର ପଳେଇ ଆସିଥିଲା ଆମ ଏଇ ବାରି ଆଡ଼କୁ ସେ ପୋଖରୀରୁ ଉଠିକି
ଓହୋ ବଡ଼ ବଡ଼ କଇଁଛ ଟେ?
ନା ନା ବଡ ନୁହଁ ଛୋଟ ମିଡିଅମ।
ଓହୋ।
ହେରା ସମୁଦ୍ର ହେରା ସେଟା ବଡ଼ ବାହାରନ୍ତି ହେରା ବଡ଼ଗୁଡ଼ା।
ହଁ ହଁ।
ସେଟା ଯେ ପଳେଇ ଆସଥିଲା ତାକୁ କଣ କଲେ କୁକୁର ମାନେ ଦେଖି ଭୋକିଲେ।
ହୁଁ।
କହିଲି ଏଟା କଣ ସିଏ ତା ମୁଣ୍ଡ ଫୁଣ୍ଡ ବା ଭିତରକୁ ପୁରେଇଦବ। ହଠାତ୍ କୁକୁର ପକେଇବେ ସେ ପୁରେଇଦବ। ମାନେ ଗୋଟେ ଲୁଚିକି ରହିଲା ତାପରେ ମୁଁ କହିଲି କାଳେ କୁକୁର ଫୁକୁର ତାକୁ ଖାଇଦେବ କଣ କରିବେ ମୁଁ ସେଣୁ ପାଟି କଲି କୁକୁରମାନଙ୍କୁ ଆଉ ହେ ଜଗିଲି ତାପର ତାକୁ ନେଇ ପାଣିରେ ଛାଡିଦେଲି।
ଓ ହୋ ହୋ।
ହୁଁ ଏଇ ବର୍ଷା ଦିନ ହେଲେ ଦେଖିବୁ, ଏଇନା କଙ୍କଡା ପଳେଇ ଆସିବେ ଚାଲିକି ଘର ଆଡେ।
ହଁ ଏବେ ବି ସବୁ ବିଲରେ ପାଣି ହେଇଗଲାଣି ନା, ବିଲ କାମ ଚାଲି ଏବେ ବିଲରେ ବି କଙ୍କଡା ଚାଲନ୍ତି। ବିଲରେ କଙ୍କଡା, କଉମାଛ ମାଛ ସବୁ ବିଲରେ ବି, ସେ ବିଲରୁ ବି ମାଛ ଯୋଉଟା ସବୁ ମାନେ ଧର ଉଠି ଯାଇଥିବେ, ମାନେ କଣ କହିଲୁ ଆମର ପୋଖରୀରୁ କିଛି ମାଛ ଉଠି ଯାଇଥିବେ ବିଲକୁ ସେ ବିଲରୁ ବି ବେଳେବେଳେ ଯେତେବେଳେ ପାଣି ଫୁଲ ହେଇଯାଏ, ପୋଖରୀକୁ ପୁଣି ପାଣି ସହ ମାଛ ପଳେଇ ଆସନ୍ତି।
ହଁ ନାଇଁ ଏବେ ଯୋଉ ବର୍ଷା ହେଲାଇଁ ଲୋକମାନେ ତଳି ପକେଇବାକୁ ଯୋଉ ହଇରାଣ, ମା ମାଛ କଣ ବିଲରେ ଯାଇ ଖୋଜିବେ।
ପାଣି ଅ ଳ୍ପ ଦରକାରେ ବିଲ ପାଇଁ ତଳି ପକେଇବା ପାଇଁ, ଏବେ ଏତେ ବର୍ଷା ହେଲାଇ ଯେ ବି ମାନେ ତଳି ପକେଇଲେ ହିଁ ତଳି ବୁଡିଯିବ, ମାନେ ସେ ଯୋ ବିହନ। ହଁ ବା ଏମିତି ଅସୁବିଧା।
କାଣ କହୁଥିଲି?
ହଁ ବା ବର୍ଷା ହାଲକା ଦରକାର ଥିଲା, କିନ୍ତୁ ଇଏ ଏତେ ଜୋରେ ଲଘୁଚାପ ବର୍ଷା ହଉଛି ଯେ ନ କହିଲେ ଭଲ।
ହୁଁ।
ହଁ ଏମିତି ସବୁ କଥା ଆଉ, କଣ କହ?
ଆଜି ବା ମୁଁ ଯାଇଥିଲି ଆମର ଏଇଠି ଅଙ୍ଗନବାଡି, ସେଇଠି ସେଇ ଯାଇଥିଲି, ସେଠି ଲୋକ ସବୁ ଆଉ ମାନେ ପାରୁନାହାନ୍ତି ଚାଷୀ ମାନେ ମଟର ଲଗେଇକି ପାଣି ଗୁଡାକ ମାନେ ଆଡୁକୁ କାଢୁଛନ୍ତି।
ଓ ହୋ ହୋ।
ମାନେ ବିଲରୁ ମଟର ଲଗେଇକି ନାଳକୁ ଛାଡୁଛନ୍ତି, ବିଲ ଶୁଖିଲେ ତଳି ପକେଇ ଆଉ, ଆରେ ମଟର ଲଗେଇକି ବିଲ ଶଖେଇକି ଆସିଲେ ଜଷ୍ଟ ଆସିଛନ୍ତି ବର୍ଷା ହେଲା କାଚିଲା ଫେରେ।
ହଁ ବା ଏତେ ଜୋରରେ କଣ, ଆଜି ବହୁତ ଜୋରରେ ବର୍ଷା ହଉଛି।
ହୁଁ।
ଆଉ ତାହେଲେ କଣ ରାତି ପାଇଁ କଣ ରୋଷେଇ କରିବୁ?
ହବ ସେଇ ଚାଓମିନ୍ ହେରା ହବ ଆଉ।
ଓହୋ ଆଉ କିଛି ଭାତ ହେରା ଭାତ କି ରୁଟି ହୁଏନି କି?
ହଁ ବା ଭାତ ଅଛି ଯିଏ ଯାହା ଖାଇପାରିବ। ଯିଏ ଭାତ ଇଚ୍ଛା ଖାଇବ, ଯିଏ ରୁଟି ଖାଇବ। ସନ୍ଧ୍ୟା ବେଳ ପାଇଁ ଚାଓମିନ୍ ହେରା ହବ।
ଓ ହୋ ଚାଉମିନ ବି ତୋତେ ବନେଇ ଆସେ?
ହୁଁ।
ଚାଓମିନ୍ ବନେଇବା କେମିତି ଶିଖିଲୁ?
ଚାଓମିନ୍ ମାନେ ଏମତି ଥରେ ଦେଖୁଥିଲି ୟୁଟ୍ୟୁବରେ ଶିଖିଗଲି ଆଉ।
ଓ ହୋ ହୋ ଭେଜ, ନନଭେଜ ଚାଓମିିନ୍ ବି ବନେଇ ଦେଇ ପାରିବୁ?
ହୁଁ ନନଭେଜରେ କିଛି ଅସୁବିଧା ନାହିଁ, ଖାଲି ନନଭେଜ ପଡିବ ଆଉ କଣ?
ହଁ ତାହେଲେ ଚାଉମିନରେ କଣ ପନିପରିବା ସବୁ ନେଇଆସିଛୁ, ଚାଉମିନ ପାଇଁ ଯାହା ପକେଇବୁ ଚାଉମିନ ରେ? ଚାଉମିିନରେ।
ହଁ- ହଁ ସେ ବନ୍ଧା କୋବି ପଡିବ, ଆଉ ଗାଜର ଟିକେ, କ୍ୟାପସିଗମ୍ ପ ଟିକେ ଆଉ ଏତିକି ଟିକେ ପକେଇବେ ଆଉ କିଛି ପକେଇବିନି, ଆଉ ଯଦି ହବ ପନିରେ ଟିକେ ପକେଇଦେବି। ପନିର୍ ପକାଇ ବଢିଆ ହେଇଛି।
ହଁ ହଁ। ଆଉ କାଲି ରାତିରେ ଚାଓମିନ୍ ହଉଛି ନା କଣ?
ହୁଁ।
ଆରେ ଶୁଣୁ ହ୍ୟାଲୋ।
ହୁଁ।
ଆରେ ମୁଁ ଟିକେ ଏବେ ବର୍ଷା ଛାଡିଛି ମୁଁ ଟିକେ ଦୋକାନ ଯିବି ସଉଦା ଆଣିବା ପାଇଁ ବୁଝିଲୁ।
ହଁ।
ମୁଁ ଫୋନ ରଖୁଛି ମୁଁ ତୋତେ ଆଉ ଟିକେ ପରେ ଫୋନ କରିବି ଯଦି ହବ ଦୋକାନରୁ ଆସିକି ତୋତେ ଫୋନ କରିବି ଆଉ ମୁଁ ଟିକେ ଯାଉଛି ସଉଦା ଆଣିବା ପାଇଁ ଦୋକାନ କୁ ହେଲା।
ହଉ ହଉ ହ।